ଆଜ୍ଞା ଶୁଭ ସନ୍ଧ୍ୟା ଆଉ କଣ କରୁଛନ୍ତି?
ଆଜ୍ଞା ଏବେ ତ ସନ୍ଧ୍ୟା ବେଳ ଟାଇମ ମୁଁ ବର୍ତ୍ତମାନେ ଆମର ଗ୍ରାମର ପଡ଼ିଆରେ ବସିଛି ତି ଆଉ ଏମିତି ଆ ଚୁ ଗୋଟେ ଖୋଲା ସ୍ଥାନରେ କିଛି ଯୋଗ ପ୍ରାଣୟାମ କରୁ
ଜାଗା ଏଠି ସବୁ ଆମର ଗୋ ଦୀରୁ ଗୋଟେ ଶାଖା ନଦୀ ବାହାରିଛି ଗେଙ୍ଗୁଟି ସେଇ ନଦୀଟି ଉଁ ବହିଛି। ତେଣୁ ଆଉ ଦର୍ଜ କୁ ଉପଭୋଗ କରୁଛୁ ଆଜ୍ଞା ଆଉ ଆପଣ କଣ କରୁୁ
ତ ହୋ ମୁଁ ବି ଏବେ ହଁ ମୁଁ ବି ଏବେ ଛାତ ଉପରେ ବସିଛି ଏବେ ତ ସନ୍ଧ୍ୟା ବେଳ ଟାଇମ। ଆମ୍ ମୁଁ ଏବେ ଛାତ ଉପରେ ବସିଛି।
ଆଜ୍ଞା।
ଆଜ୍ଞା ଆଉ ଏବେ ତ ସନ୍ଧ୍ୟାବେଳ ଟାଇମ ସନ୍ଧ୍ୟାବେଳ ସମୟ ତ ସନ୍ଧ୍ୟା ଦେ ସନ୍ଧ୍ୟାର ଟିକେ ଦେଇକି ଠାକୁରଙ୍କ ପାଖରେ ଟିକିେ ହ୍ୟାଲୋ ଆପଣଙ୍କୁ ସୁଭୁଚିତ ମୋ କଥା
ଆଜ୍ଞା ହଁ ଶୁଭୁଛି ଶୁଭୁଛି
ମୁଁ କହିଲି ଏବେ ସନ୍ଧ୍ୟା ସମୟ ସନ୍ଧ୍ୟା ଠାକୁରଙ୍କୁ ଟିକେ ସନ୍ଧ୍ୟା ଦେଇକି ମୁଁ ଏବେ ଉପରେ ଉପରେ ବସିଛି ଟିକେ ପ୍ରାର୍ଥନା କଲି ପ୍ରାର୍ଥନା କଲା ପରେ ଆସିକି ଉପରେ ବସିଛି
ନିଶ୍ଚିନ୍ନ୍ତ ଆଉ ଆଜି ଦୈନନ୍ଦିନ ଜୀବନରେ ଆଜି ସବୁ ନିତ୍ୟକର୍ମ କଣ ସବୁ କଲେ ଟିକେ କହିବେ କି ମଧ୍ୟାହ୍ନ ଜନରେ କଣ ସବୁ ଖାଇଲେ ସେ ବିଷୟରେ ଟିକେ କହିବେ କି ମତେ?
ଆଜ୍ଞା ଆଜ୍ଞା ଆଗେ ପ୍ରଥ ଆ ପ୍ରଥମେ ତ ସକାଳୁ ଆମେ ଉଠିକି ସକାଳୁ ତ ମୁଁ ଉଠିଲି ଉଠିକି ତାପରେ ହଁ ଗାଧୁଆ ପାଧୁଆ ଶାରିଲି ନିଜର ନିତ୍ୟକମ ଶାଢୀ କି ତାପରେ ଭଗବାନଙ୍କ ପା ତାପରେ ଟିକେ ଠାକୁର ପୂଜା କଲୁ ମନ୍ଦିର ଟିକେ ଗୁରୁବାର ଯେହେତୁ ଆ ମନ୍ଦିର ଟିକେ ଗଲି ମନ୍ଦିର ଯାଇକି ନା ତାପରେ ପୂଜା ସରିକି ତାପରେ ଆମର ଟିକେ ଅଛି ତ ଗୁରୁବାର ଆମେ କଣ କରୁନା ଆ ସକାଳୁ ଟିକେ ପୂଜା କରୁ ତାପରେ ମଧ୍ୟାହ୍ନ ମଧ୍ୟାହ୍ନ ଟାଇ ମଧ୍ୟାହ୍ନ ସମୟରେ ଟିକେ ଆ ଯୋଉ ଖେଚୁଡି କରିକି ଆମ ଦେଇ ପିନିଶାଳରେ ଦିଆଯାଏ ଆମ
ଆଜ୍ଞା ଏ ଯୋଉ ଆଜ୍ଞା ଏ ଯୋଉ ଖେଚେଡି ଟି କରିଛନ୍ତି ଏଇଟା କେମିତି କଣ ବନି କରିଛନ୍ତି ମତେ ମତେ ଟିକେ ସେ ବିଷୟରେ ବର୍ଣ୍ଣନା କରିବେ କି
ଆଜ୍ଞା ଆ କଣ ଆଜ୍ଞା କଣ କରିବେ ନା ଏବେ ତ ସବୁ ଜିନିଷ ପ୍ରେସର କୁକର ରେ ହେଲାଣି ଆଉ ହଁ ଆ ସେଥିଲାଗି ଆମେ କଣ କରୁଛୁ ପ୍ରେସର କୁକର ରେ ହିଁ ଖେଚୁଡ଼ିଟା ଖିଚୁଡ଼ି ଟା କରାହେଉଛି ପ୍ରଥମେ
କଣ ଅରୁଆ ଚାଉଳ ଆଉ ସବୁ କଣ କଣ ପଡ଼େ ଟି କେ କହିବେ କି
ଆଜ୍ଞା ଖେଚୁଡ଼ିରେ ତ ଅରୁଆ ଚାଉଳ ମୁଗ ଡାଲି ତାପରେ ଯେ ସେ ଆପଣ ପନିପରିବା ପକାଇବାକୁ ଚାହୁଁଛନ୍ତି ପକାଇ ପାରିବେ ଆଗୁଆ ଘିଅ ଆଉ ଚିନି ଲୁଣ ଏତିକି ଆଉ ଫାଷ୍ଟ କଣ କରିବେ ପ୍ରଥମେ ପ୍ରଥମେ କଣ କରିବେ ଗୁ ଗୁଆ ଘିଅ ଟିକେ ପକେଇ କି ଜିରା ଟିକେ ପକେଇଦେବେ ଜିରା ପକେଇଲା ପରେ
କଷ୍ଟ କାରଣ ଲୋକମାନେ ସବୁ ଅ ଗାଈ ଗୋରୁ
ହଁ
ରଖୁନାହାନ୍ତି ଘିଅ କରିବାଟା ବହୁତ କଷ୍ଟ ଆପଣଙ୍କ ପ ସେ ପଟେ ଘିଅ ସବୁ କରୁଛନ୍ତି
ହଁ ଆମର ଆମର ଗାଈ ଅଛି ଛି ଆମର ଯୋଉ ଘିଅ ଟା ବାହାରୁଛି ଆମର ଆମ ନିଜ ଗାଈ ହ ଗାଈ ଆମର ଗାଈ ଅଛି ଆମର ରଖିଛୁ ତିନିଟା ତିନିଟା ଗାଈ ରଖିଛୁ ତାପରେ କ୍ଷୀର ବି ହଉଛି କ୍ଷୀର ବି ଅଛି ତାପରେ ଦହି ବି ହଉଛି ସେଇଥିରେ ଆମେ ଲହୁଣି କରିକି ଘିଅ ସେଇଥିରୁ ହି କରୁ ବଜାରରୁ ମିଳୁ ଥିବା ଘିଅ ଅସୁ ମାନେ। ବେଶୀ ଭଲ ନୁହେଁ ନା ହଁ ଅଶୁଧ ଘିଅ ଆଉ ତା ଦେହରେ ମିସ। ସେ ଦଉଛନ୍ତି ଆଜିକାଲି ସବୁ ମାନେମିସ। ଚଣ କଲାଣି ସବୁ ରିଫାଇନେ ଅପବିଶ୍ରିତ ହେଉଛି ସେଥିଲାଗି ଆମେ। ଘରେ ଗାଈ ରଖିକି ଆମେ ଘରେ ଆମର ତ ଘରେ କୁଟା ଅଛି ଘାସ ଅଛି। କିଛି ଆଜିକାଲି ଲୋକମାନେ ଗାଇ ରଖିବା ଉଚିତ। ପ୍ରତ୍ୟକ ଘରେ ଗୋଟେ ଗୋଟେ। ତେ ଗାଈ ରଖିବା ଉଚିତ ଆଉ। ସେମାନେ ରଖୁନାହାନ୍ତି କହୁଚନ୍ତି ଗାଈକି ଆମେ କଣ ଖାଇବାକୁ ଦବୁ ଘାସ କଉଠୁ ଆଣିବୁ ଆରେ କିଛି ସମୟ ବାହାର କରି ଗୋରୁ ଗାଈ ସେବା କରିବା ଆମ
ନିଶ୍ଚିନ୍ତ ଆମର ଗା- ଗାଈ ଗୋବରରୁ ପ୍ରସ୍ ସ୍ତୁତ ଗୁଣ୍ଡା ଘଷି ଏସବୁ ଜାଳିଣୀ ରୂପେ ବ୍ୟବହାର କରାଯାଏ।
ହୁଁ ଆମର ତ ଯଉ ଗାଈ ଅଛି ଆମର ହଉଚି ଘର ଆ-ମାନେ ଆମର ନିଜର ଅଛି ବ ବାଡି ଅଛି ତ ଆମେ କଣ କରୁଚୁ ନା ଘାସ ଆମେ କାଟିକି ଆଣୁନୁ ଆମେ ସେଇ କୁ ଗାଈକି ନେଇକି ବାନ୍ଧିଦେଲୁ ବାଡିରେ ସେ ତାର ନିଜେ ଗାଈ ଘାସ ଖାଇଲା ତାପରେ ଆମର ଏ ଚାଷ ବାସ ଅଛି ଯଉ କୁଟା ଆମର ଧାନ ହେଲା ସେଇଥିରୁ କୁଟା ବାହାର କରି ତାକୁ ଦେଲୁ ଆଉ ହଁ ନଡାଟି ବାହାରି ତାକୁ ଦେଲୁ ତାପରେ ଆଉ ଯଉ ରହିଲା ଆ ଯଉ ତୋରାଣି ପେଜ ତୋରାଣୀ ଆମ ଘରୁ ଯାହା ବାହାରିଲା ସବୁ -ସବୁ ଖାଇଲେ। କେବଳ ବାହାରୁ ଯଦି କିଣା ହଉଚି ତାପରେ ଧାନ ଫେସା ହେଲା କୁଣ୍ଡା ବି ବାହାରିଲା ସେଗୁଡା ବି ସେମାନେ ଖାଇଲେ କେବଳ ଏବେ ଟିକେ କୁଳୁଚି ଦଉଚନ୍ତି ମଝିରେ ମଝିରେ ଯଉଟାକୁ ଆମକୁ କିଣିବା ପାଇଁ ପଡୁଚି ଆ ନଚେତ ଆମର ସବୁ ଘରେ ହିଁ ତାକୁ ମିଳି ଯାଉଚି ଖାଇବା ତେଣୁ ଆମକୁ ସୁବିଧା ହଉଚି ଗାଈକି ରଖିବା ଗାଈ ପାଳନ କରିବା ତେଣୁ ଆମର ତିନୋଟି ଗାଈ ରଖିଚୁ ଆମେ।
ନିଶ୍ଚିନ୍ତ ତିନୋଟି- ଆପଣଙ୍କ ଗ୍ରାମରେ କେତେ ଲୋକ ସଂଖ୍ୟା ହେବେ?
ଆମର ତ ଉଁ- ପ୍ରାୟେ ପାଁଅଶ ଲୋକ ହେବେ। ଆଉ ପାଁଅଶ ଲୋକ ହଁ ଆମ
ତମର ସମସ୍ତେ ମାନେ ଗୋ ପାାଳନ କରୁଥିବେ?
ହଁ ଆମର ଅଧିକାଂଶ ଲୋକ ଗୋପାଳନ କରୁଚନ୍ତି କିନ୍ତୁ ଆଉ ସବୁ ଗାଁ ରେ ନାହାନ୍ତି ଗ୍ରାମର ମୁଁ ଦେଖୁଚି ଆମ ଗାଁରେ- ହାଲୋ ଆପଣଙ୍କୁ ଶୁବୁଚି? ହଁ- ମୁଁ କହିଲି ଆମର ବହୁତୁ ଅଧିକାଂଶ ଲୋକ ଗୋ ପାଳନ କରୁଚନ୍ତି। ତାପରେ ଛେଳି ବି ରଖିଚନ୍ତି ଛେଳି ବି ରଖ୍ ରଖିଚନ୍ତି ବହୁତ୍ ଲୋକ ଛେଳି ବିି ରଖିଚନ୍ତି କୁକୁଡା ପାଳନ ବି କରୁଚନ୍ତି ଆ-ଆମର ଚାଷ ବାସ ବି ଚାଷ ବାସ ବି ଆମ ଗାଁରେ
ଆଉ ଏବେ ତ ଏବେ ତ ଆମର ଓଡିଶାରେ ହଉଚି ଧାନ ହଉଚି ପ୍ରଧାନ ଫସଲ ଧାନ ଚାଷ
ହଁ। ହାଲୋ।
ହଁ।
ଆଜ୍ଞା ଆମର୍ ଆମର- ଆମର କିନ୍ତୁ ଏଠିକାର କଣ୍-କଣ୍ କହିଲେ ଆମର ଅସୁବିଧ୍ ବିଧା ହୁଏ ଆମର ଧାନ ହୁଏ କିନ୍ତୁ ଧାନ ବହୁତ୍ କମ୍ ହୁଏ ଧାନ ପରିବର୍ତ୍ତେ ତେ ଆମର ଧାନ କମ୍ ହୁଏ ବିରି, ମୁଗ, କୋଳଥ, ଆଉ ପନିପରିବା ବାଦାମ୍ ବିଶେଷତଃ ଆମର ଏଠି ବାଦାମ୍ ଆଉ ବିରି ହଁ- ପନିପରିବା ପୋଟଳ ହୁଏ ଭେଣ୍ଡି ହୁଏ ଏବେ ତ ଖରାଦିନରେ ଯଉ ସମୟ ଥିଲା ସେତେବଳେ ଆମର ପୋଟଳ ହଉଥିଲା ତାପରେ ତା ପୋଟଳ, ଭେଣ୍ଡି, ବାଇଗଣ, ହଉଥିଲା ଟମାଟର ହଉଥିଲା। ଆଉ ଆମର ବିଶେଷତଃ କିଛି କିଣିବାକୁ ହେଇଥିପାଇଁ ପଡେନି। ଆମର ସବୁ ମିଳିଯାଏ ଆଉ।
ହଁ -ହଁ ଏଇ ଯଉ ପନିପରିବା ଏବେ ତ ଆମର ଆଷାଢ ମାସ
ଆଜ୍ଞା।
କଖାରୁ, ପାଣି କଖାରୁ ଏ ସବୁ ଗଛ ଲଗେଇଚନ୍ତି?
ହଁ ପାଣି କଖାରୁୁ ବି ଅଛି, ପାଣି କଖାରୁ ତ ଦେହ ପାଇଁ ବହୁତ ହିତକର ଆମେ ହୁଁ।
ବହୁତ
ଉପକାରିତା ତ ପାଣି କଖାରୁ ଖାଇଲେ ଆମର ଅ ହଜମ କ୍ରିୟା ଟା ବୃଦ୍ଧି ହୁଏ ସେଥିଲାଗି ଆମେ ବି ପାଣି କଖାରୁ ଖାଉ।
ଏ ଯୋଉ ବଟା ହେଇକି ବଡି ମଞ୍ଜି
ହଁ ସେଟା ବି। ହଁ ମଞ୍ଜି ବଡି ହୁଏ। ତ ସେଇଟା ବହୁତୁ ଭଲ ଲାଗେ, ତାପରେ ଏବେ ତ ଏବେ ତ ବଜାରରେ ମିଳିଲାଣି ସେମିତି, ଏବେ ଲୋକମାନେ ବହୁତୁ ସଚେତନ ବି ହେଲେଣି ଯେ ଆମେ କେମିତି ପାଣି କଖାରୁଟା, ବହୁତୁ ଘରେ ପାଣି କଖାରୁ ବି ଆଣିକି ଖାଉଚନ୍ତି, ଆଗେ ମଝିରେ ଟିକେ ଲୋକ ସଚେତନ ହଉନଥିଲେ ଏବେ ଟିକେ ଲୋକ ସଚେତନ ହେଲେଣିି। ହ୍ୟାଲୋ।
ହଁ ହଁ କୁହନ୍ତୁ।
ହ ଆଜ୍ଞା, ମୁଁ କହିଲି ଲୋକ ତ ବହୁତୁ ସଚେତନ ହେଲେଣି ପାଣି କଖାରୁ ଏବେ ସମସ୍ତେ ଖାଉଚନ୍ତି।
ହଁ ହଁ। ଆଉ ଆପଣଙ୍କ ଅଞ୍ଚଳରେ ଏବେ ବର୍ଷା ହେଇଚି?
ହଁ ବର୍ଷା ତ ଏବେ ହଉଥିଲା ଏଇ ରଜ ରଜ ଥିଲା ତ ରଜ ପରେ ବର୍ଷା ହଉଥିଲା। ଆଉ ବର୍ଷା ପରେ କିନ୍ତୁ ଏଇ ସମୟ ଟା ବହୁତୁ ଗୁଳୁଗୁଳି ହୁଏ।
ଆଜ୍ଞା ଇଏ ତ ଗୁଳୁ ଆଜ୍ଞା କିନ୍ତୁ ଆମ ଆଡେ କାଲି ବର୍ଷା ସହିତ କୁଆପଥର ମାଡ଼ ହେଇଚି ପ୍ରବଳ। କୁଆପଥରରେ ସବୁ ଗାଡ଼ି ସବୁ କାଚ ଗାଡ଼ି କାଚ ସବୁ ଭାଙ୍ଗି ଯାଇଚି ତେଣୁ ବହୁତ୍ ଲୋକ ସୁବିଧା ସମ୍ମୁଖୀନ ହେଇଥିଲେ କିନ୍ତୁ ଆଜି ବର୍ଷା ନାହିଁ ପ୍ରବଳ ଗୁଳୁଗୁଳି ଗର ଗରମ ହଉଚି, ବିଦ୍ୟୁତ ସରାବର ବି ଠିକ୍ ରହୁନାହିଁ ତେଣୁ ବହୁତୁ ଅସୁବିଧା ଲାଗୁଚି।
ହ ଅହଁ, ହଁ ମାନେ ଏଇ ଯୋଉ ଜୁନ୍ ମାସଟା ଜ୍ୟେଷ୍ଠ ମାସ ସରିବା ମାସ ପ୍ରାରମ୍ଭରେ ଏମିତି ଗୁଳୁ ଗୁଳି ହିଁ ହୁଏ। ଆଉ ଆଉ ଗୋଟେ ଆମର ରହିଯାଇଚି ପ୍ରଥା ଯେ ଯେତେବେଳେ ଜଗନ୍ନାଥ ସ୍ନାନ କରନ୍ତି ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସମୟରେ ହଁ ଆଉ ସେ, ହଁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହେଇଯାଏ ଆହୁରି ଗୁଳୁଗୁଳି ଯେତେବେଳେ ତାଙ୍କୁ ଜ୍ଵର ହବ ଆଉ ତ ତାପରେ ହଁ ସିଏ ସେଥିନୁ ତ ବହୁତ୍
ଠାକୁରଙ୍କ ବିଷୟରେ ତ ଆମେ କଥା ହେଇଚେ ତେଣୁ ଆମେ ଏ କଣ ସବୁ ବର୍ଷା ଦିନେରେ ସବୁ ହଁ ରାସ୍ତାଘାଟ କେମିତି କଣ ସବୁ ସୁବିଧା ଅଛି ନା ସବୁ କାଦୁଅ ହେଇଯାଏ କେମିତି ସେ ବିଷୟରେ ଟିକେ କହିବେ କି?
ଆଜ୍ଞା, ଆମର କଣ କହିଲେ ଆମର ଯାହା ହେଉ ଏପଟେ ଭଲ ରାସ୍ତା ଅଛି। ସେଥିଲାଗି ଆମର କାଦୁଅ ହୁଏନି ଆ କିନ୍ତୁ ଏଇଆ ମାନେ ଟିକେ ଯାହା ହେଲେ ବି କଂକ୍ରିଟରୋଡ ହେଲେ ବି ସେ ଟିକେ ତା ଉପରେ ଯୋଉ ବାଲି ଫାଲି ଥାଏ ନା ସେ ଟିକେ ଲାଗେ ସେମିତି ଟିକେ କାଦୁଅ, ମାନେ କାଦୁଅ ଭଳି ଲାଗେ କିନ୍ତୁ
ଲୋକ ଅସୁବିଧା ନ ହୁଅନ୍ତି। ଆଜ୍ଞା।
ହଁ ଯିବା ଆସିଆରେ ଯାତାୟତରେ ତ ବହୁତ୍ ଅସୁବିଧା ହୁଏ।
ହୁଏ, ଆଜ୍ଞା।
ଆଉ ଆପଣଙ୍କ ଅଞ୍ଚଳରେ ସବୁ ବର୍ଷା ଦିନରେ କଣ ସବୁ ଅସୁବିଧା ଭୋଗ କରନ୍ତି?
ଆଜ୍ଞା ଆମ ଗ୍ରାମରେ ବି ସେଇ କାଦୁଅ ହେଇଯାଏ ଗ୍ରାମରେ। ସବୁ ଗ୍ରାମର ଯୁବକ ମାନେ ସବୁ ମିଶିକି ବାଲି, ଗୋଡି, ମାଟି ସବୁ ଆଣିକି ରାସ୍ତାକୁ ଅ ସମତୁଲ କରିକି ରାସ୍ତା ତିଆରି କରନ୍ତି, ଆଉ ଆଜ୍ଞା
ହୁଁ।
ସନ୍ଧ୍ୟାବେଳ ଟାଇମ ଆପ ସନ୍ଧ୍ୟାବେଳ ସମୟ ରେ ଆପଣ କଣ କରନ୍ତି?
ମୁଁ ତ ସନ୍ଧ୍ୟାବେଳ ସମୟରେ ପ୍ରାର୍ଥନା କରେ ଭଗବାନଙ୍କ ପାଖରେ ଟିକେ ପ୍ରାର୍ଥନା କରେ। ତାପରେ ଟିକେ ଛାତ ଉପରେ ଆସିକି ଉହୁଂ ଛାତ ଉପରେ ଆସିକି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରେ। କେମିତି ଆକାର ଯୋଉ ହୁଁ।
ମତେ ବହୁତ ଭଲ ଲାଗୁଛି ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି ଆପଣଙ୍କ ଜୀବନ ସୁଖମୟ ହଉ, ଆପଣଙ୍କର ଦେହ ବି ଭଲ ରହୁ। ଆଉ ଆ ହ୍ୟାଲୋ।
ଆଜ୍ଞା ମୁଁ ବି ଆପଣଙ୍କ ସହିତ ବି କଥା ହେଇ ବହୁତ ଭଲ ଲାଗିଲା ବହୁତ କିଛି ଶିଖିବାକୁ ମିଳିଲା। ବହୁତ କିଛି ଶିକ୍ଷଣୀୟ ଜିନିଷ ବି ଆପଣ କହିଲେ ଆଉ ଯେ ଯେତେବେଳେ ବି ମୁଁ ଆଉ ମୁଁ କିଛି ସମୟ ପାଇଵି ଆପଣଙ୍କ ପାଖକୁ ମୁଁ ନିହାତି
ଆମର ବି ବର୍ତ୍ତମାନ ସମୟ ବି ପାଖେଇ ଆସିଲାନି, ଆମର ସମୟ ବି ହେଇଗଲା ସନ୍ଧ୍ୟା ସମୟ ବି।
ଆଜ୍ଞା ସନ୍ଧ୍ୟା ସମୟ ହେଲାଣି ଘରକୁ ଫେରିବାର ବି ସମୟ ହେଇଯିବଣି?
ନିଶ୍ଚିନ୍ତ ଆଜ୍ଞା ରହିଲି ନମସ୍କାର।
ଖୁଛି।